ହଁ ଶୁଭୁଚି ତ ମୋ କଥା?
ଆଜ୍ଞା ଭାଇ, ଜୟ ଜ ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀଜଗନ୍ନାଥ। କଣ କରୁଚନ୍ତି?
ଝିଅ ତ ସାଡେ ଅଛି ଆଉ।
ଆଚ୍ଛା ଆଚ୍ଛା। ଖିଆପିଆ ସରିଯିବଣି ବୋଧେ?
ଆଜ୍ଞା?
ମୁଁ କହିଲି ଖାଇବା ସରିଲାଣି ନା ନାହିଁ?
ଆଜ୍ଞା ଆଜ୍ଞା। ଖାଇବା ସରିଲାଣି। ମୁଇଁ ଆଜି, ଏ ଖାଇଥିଲି ଆମର କଣ କହିଲେ ଆମ୍ ଭାତ ଆଉ ପୋଇର ଆମ ଯୋଉ ମାଛ ମୁଣ୍ଡ ଫାଞ୍ଜ ପଡିକି ଯୋଉ ଛେଞ୍ଚେଡା ହୁଏ, ସେଟା ମାଛ ତରକାରୀ, ଆମ୍ବ ଆଉ।
ଆଚ୍ଛା ଆଚ୍ଛା। ନିଜେ ବନେଇଥିଲେ?
ନାଇଁ ନାଇଁ, ଘରେ ଭାଉଜ ବନେଇଥିଲେ।
ଆଚ୍ଛା ଆଚ୍ଛା। ନିଜେ କେବେ ବନାନ୍ତୁ ନା, ଖାଲି ଭାଉଜଙ୍କ ହାତ ରନ୍ଧା ଖାଇବେ ନା କଣ?
ହେ ହେ, କେବେ ତ ବନେଇଲି, ବନେଇଲେ ବୋଧେ କେହି ଖାଇବେନି।
କାହିଁ ଖାଇବେନି ଥରେ ଟ୍ରାଏ କରନ୍ତୁ ବନେଇବା ପାଇଁ।
ଆ-ଆଜି ବି ଆଜି ବି ଭୁ ମାନେ ଗୋଟେ ଭୋଜିିର ଗୋଟେ ଆୟୋଜନ କରିବାର ଥିଲା
ଆଚ୍ଛା।
ତେବେ ହେଇପାଇଲାନି, ଗୋଟେ ଦେଶୀ କୁଡ଼ାଆର ଇଏ ଥିଲା ଆଉ। ଆଣିିଥିଲୁ କିନ୍ତୁ ସମୟ ଯେହେତୁ ଅଭାବରୁୁ ଆଉ କଲୁନି, ତାକୁ ରଖିଦେଲୁ ରାତି ପାଇଁ
ଆଜି ରାତିରେ?
ରା-ରାତିରେରେ କରିବା ପାଇଁ ମୁଁ କହିଲି। କାରଣ ମୋର ଯେହେତୁ ଦୁଇ ହେରିଆ ଡ୍ୟୁଟି ଅଛି ନା ମୁଁ କାର୍ଯ୍ୟକ୍ଷେତ୍ରକୁ ଆସି ସେପାଇ ସେ ବାରଟା ହେଇଗଲା ସେ ଦି ଘଣ୍ଟା ଭିତରେ ତ ହେଇପାରିବନି ମୁଁ ଖାଇକି ଆସିପ ପାରିବିନି। ସେଥିପାଇଁ ତାକୁ ପୁଣି ରାତି ପାଇଁ ରଖିଲୁ। ଘରକୁ ଯାଇକି ଖାଇଦେଇକି ପରେଳେଇ ଆସି ଆଉ।
ଆଚ୍ଛା ଆଚ୍ଛା ହଉ ରାତିରେ ଆପଣ ବନେଇବେ ଆଜି ଆଉ କଣ
ଆଜ୍ଞା
ମୁଁ କହିଲି ଆପଣ ଆଜି ବନେଇବେ ତରକାରୀ ଟା
ନାଇଁ ନାଇଁ ମୁଁତେ ବନେଇ ଆସନି ମୁୁ ଯଦି ବନ ବେନଇବା ଏପଟେ କିଏ ଖାଇବେନି।
ନା ନା ସେମିତି କେମିତି ହଉ ଖାଇବେନି ତମେ ଥରେ ଟ୍ରାଏ କରୁନ ବୋଲି କହୁଛ।
ନାଇଁ ଥରେ ଟ୍ରାଏ କରିଥିଲି ମାନେ ଚେଷ୍ଟା କରିଥିଲି ଏ ଚେଷ୍ଟାରୁ ସଫଳ କମ୍ ବିଫଳ ଅଧିକା ହେଲା। ମାନେ ମୁଁ ଜାଣିପାରଲିିନି ଏମି ତଣୁ ସବୁ ପକେଇଦେଲି ତାପରେ ହଉଛି ନାଇଁ ନାଇଁ ଚି ମାନେ ଚିକେନ ରୋଷେଇ କରିପାରିବି ଆଉ ଇଏମିତି କରିପାରିବି ନନ ମାନେ କରିପାରିବି। ବାକି କିନ୍ତୁ ଅଣ୍ଡା ଫୋଣ୍ଡା ଏ ଯୋଉ ଯେମିତି ହେଲା ଅଣ୍ଡା ପିଠା ହଉ କି ଅଣ୍ଡା ଭୁଜି ହଉ ସେଇଡା ସବୁ କିଛି କରିପାରେନି ଆଉ ତ ମୁ ଚିକେନ୍ ନା ସେ ଓଲଟେ ନାହିଁ ତ
ଆଚଛା ଆଚଛା ହଁ।
ଥରେ ଏଇ ଏବେ ହିଁ
ଶୁଣ ଅଣ୍ଡା ଅଣ୍ଡା ଅଣ୍ଡା ପିଠା ଯେତେବେଳେ କରୁଛନ୍ତି କଣ କରିବି କହିଲେ।
ଆଜ୍ଞା।
ଅଣ୍ଡା ପିଠା ଯେତେବେଳେ କରୁଛନ୍ତି।
ଆଜ୍ଞା।
ଅଣ୍ଡା ସହିତ ମସଲା ଟା ଗୋଳେଇଲେ ଗୋଳେଇ ସରିଲା ତା ପରେରେ ତେଲ ଟିକେ ଜିରା ଟିକେ ପକେଇକି ଫାଷ୍ଟ କଣ କରିବେ ନା ତାୱା ଆ ଟାକୁ ଗରମ କରିବେ।
ଆଜ୍ଞା ଆଜ୍ଞା ଆଜ୍ଞା।
ଗରମ ପରେ ଏଇଟାକୁ ଯୋଉ ପକେଇବି ଟିକେ ଜୋରରେ ଟିକେ ଦେବେ ନିଆଁ ଟା।
ନିଆ ଟା ଆଜ୍ଞା
ଟିକେ ଜୋରରେ ଦେବେ ତାପରେ ପୁଣି ହାଲକା କିନା କରିବେ। ହାଲକା ହାଲକା କା କିନା କରିକି ତାୱା ସହ ଅଣ୍ଡା ଟାକୁ ଏମିତି ସେ ନିଆଁ ଉପରେ। ବୁଲେଇବେ ଏପଟ ସେପଟ।
ତାୱା ସହ ମାନେ ତାୱା ଟାକୁ ଓଲଟେଇ ଦେବି।
ନା ନା ସେମତି ଓଲଟେଇ ଦେବେ ଓଲଟେଇବେନି ସେଇଟା କୁ ଯେମିତି ଆମେ ଧର ଗୋଟେ ଜିନିଷ କୁ ଯେମିତି ଝୁଲଣ ଟାଇପ ରେ ଆମେ ଝୁଲଉଛ।
ଆଇ ଆଇ ଆ ହଁ। ମାନେ ଚାର ଚ ଚାଇର ଚାର ଚା ତାୱା ଟାକୁ ଚାରି ପିଟି ରେ ଏମିତି ବୁଲେଇବି ନିଆଁ ଟା।
ହଁ ତାୱା ପଛ ପଟ ଟା ବୁଲେଇବେ ନିଆଁରେ ଆଉ ହାଲକା ନିଆଁରେ ଆଉ। ହଁ ସେଇଟା ବୁଲେଇ ଦେଲା ପରେ। ସେଟା ଅଣ୍ଡା ଟା ଟିକେ କଣ କରିବ ନା ପିଠା କରିବା ସାହାଯ୍ୟରେ ସେଇଟାକୁ ଉଠେଇବି ଉଠେଇବେି ଆରାମସେ ଉଠେଇଯିବ।
ଆଜ୍ଞା।
ହଁ ଆଉ ତମେ କହୁଛ ବୁଲେଇବ ପୁରା ଆଉ
ମୁଁ ଏବେ କଣ କରିଥିଲି ଏଇ ଯୋଉ ଆଠ ନ ଦିନ ତଳେ।
ହଁ।
ପିଲା ଖାଇବା ପାଇଁ ମନଉଥିଲି ଯେହେତୁ ମୋର ଲେଟ୍ ହେଲା ହଁ ମୁଁ କଣ କଲି ମୁଁ। କହିଲି ମୁଁ ସେ ଯୋଉ ଜଣେ ଥିଲେ ଭାଇ ଆସିଥିଲେ କରିଥାନ୍ତେ ଅଣ୍ଡା ପିଠା ତ ମୁଁ କହିଲି ମୁଁ କରିଦଉଛି ସେ ତାଙ୍କର ସବୁ କାଟି କୁଟି ରଖିଥିଲେ ମୁଁ ମୋର ତେଲ ପକେଇକି ଇଏ କଲି ତାପରେ ଦେଖ ତାକୁ ଓଲଟେ ଓଲଟେଇ ଟେଇବି କଣ ସିଏ ଆଉ ଓଲଟିଲାନି ଲାଷ୍ଟ ରେ ତାକୁ ସବୁ ତାକୁ ସବୁ ଘାଣ୍ଟିଦେଲି। ଘାଣ୍ଟି ଦେଲି ତାପରେ ତାପରେ କେତେ ହଳଦୀ ପ ଥିଲି କେତେ ଲଙ୍କା ପକେଇଥିଲି କଣ ପକେଇଥିଲି ସେ କିଛି ଟେଷ୍ଟ ଲାଗିଲାନି।
କେବେ ଭୁଜିଆ କରିଦେଇଛନ୍ତି ଘାଣ୍ଟିକି ଆଉ?
ହଁ ମୁଁ କହିଲି ଏମିତି ତ ହେଲାନି ତାକୁ ଭୋଜିଆ ନହେଲେ କରିଦେବି ଭୋ ଜିଆ ତ କଲି କଲି ସେ ତାର ଗୋଟେ କିଛି ଟେଷ୍ଟ ବି ଆସିଲାନି। ମୁଁ କହିଲି କଣ ବନେଇଲି ସେ ଅଣ୍ଡାରେ ଟେଷ୍ଟ ବି କୁଆଡେ ପଳେଇଲା।
ଏହେ ହଁ ଫାଷ୍ଟ ତ, ସବୁଜିନିଷ ସେଇବା ହଁ ଫାଷ୍ଟ ପାଇଁ ସବୁ ଜିନିଷ ସେଇଆ ହିଁ ହୁଏ ଆମେ ଏ ଯେତେବେଳେ ଫାଷ୍ଟ ଫାଷ୍ଟ ଭାତ ବନେଇବୁ ଭାତ ଆମର ପୋଡି ଯାଉଥିଲା ଭଜା ବନେଇଲେ ପୋଡି ଯାଉଥିଲା।
ଆମେ ତ ବାହାରେ ରହୁଛୁ ନା, ତ ଆମକୁ ସବୁ କାମ କରିବାକୁ ପଡିବ। ତ ସବୁ ଆସ୍ତେ ଆସ୍ତେ ହେଲା ପରେ ସବୁ ହେଇ ଗଲା ହଁ
ମତେ ଖାଲି ପୁରୀ ଇଏସବୁ ବନେଇ ଆସେ।
ଜାଣିଛ ନା ମୁଁ କଣ କରେ ଜାଣିଛ ନା ଧର ନାଇଟ ସିପ୍ଟ ଆସିଲେ
କଣ କହିଲେ?
ମୁଁ କହିଲି ମୁଁ ନାଇଟ ସିଫ୍ଟ ମାନେ ରାତିରେ ଡି ରାତିରେ କାମ କରିକି ଆସେ।
ଆଜ୍ଞା।
ଆସିଲା ପରେ କଣ କରିବି ଭାତ ବସେଇ ଦେଇଥିବି, ବସେଇ ଦେଇକି କଣ କରିବି ଶୋଇ ପଡିଥିବି।
ଭାତ ବସେଇ ଦେଇକି ଶୋଇ ପଡିଥିବେ, ସେ ଭାତ ତ ଭାତ ହେଇକି ନଥିବ।
ସେ ପୁରା କ୍ଷୀରି ବନେଇବେ କ୍ଷୀରି ହେଇକି ତ ମାନେ ପଙ୍କ ଯେମିତି କଳା ଅଙ୍ଗାର।
ହୁଁ ହୁଁ। କଣ କରନ୍ତି ତା ଦେହରେ ଚିନି ପକେଇ ଖାଇଦିଅନ୍ତି?
ନା ନା ସେଇଟା ଫୋଫାଡିକି ଆଉ ଥରେ ସେଇଠୁ ବସେଇବି। କଣ କହିଲ ମାନେ ମୋବାଇଲ ଦେଖୁଥିବି କେତେବେଳେ ନି ନିଦ ହେଇଯାଇଥିବ।
ଓହୋ ଆପଣ ଏବେ ନିଜେ ରୋଷେଇ କରି ଖାଉଛନ୍ତି ନା ନା କଣ?
ନା ମୁଁ ଅଇଁଖା ଅଛି ଦିଦି ଘର ଅଛି ଦିଦି ରୋଷେଇ କରି ଦଉଥବୁ ମୁଁ ଖାଉଛି ଆଉ
ଯାହା ହଉ ଗୋଟେ ଏଇଟା ଗୋଟେ ଆପଣ ହୁଁ ହୁଁ। ଭଲ ଗୋଟେ ଖାଇବାଟାକୁ ମେନ୍ କଥା କଣ ହଉଛି ମାନେ ଆମେ ଯଦି କାମ କରିକି ଯାଉଚେ ଯଦି ଶାନ୍ତିରେ ଟିକେ ଖା ଖାଇବାକୁ ନ ମିଳିବ ମାନେ ସେ କାମ କରିକି ଆସିକି ଏବେ ତ ବାହାର ଖାଇବାଟା ହିଁ ଦେହ ପାଇଁ ବହୁତ କ୍ଷତିକାରକ। ମୁଁ ଆଗରୁ ଯେତେବେଳେ ନିଜେ ଏ ମାନେ ରୁମ ନେଇକି ରହୁଥିଲି ଘର ନେଇକି ରହୁଥିଲି ତାପରେ ସେତେବେଳେ କଣ ହଉଥିଲା କି ମୁଁ ସବୁ ଆଣିକି ରଖିଦେଲି ଫ୍ରିଜ ଫ୍ରିଜ ଗ୍ୟାସ ଫ୍ୟାସ ସବୁ ରଖିଦେଲି ସବୁ ଜିନିଷ ଥୋଇଦେଲି କିନ୍ତୁ ରୋଷେଇ କଲି ଯେ ଗୋଟେ ଗ୍ୟାସ ମୋର ଗଲା ମିନିମମ୍ ଦେଢ ବର୍ଷ ଦେଢ ବର୍ଷ ପରେ ବି ଯଉ ଆଣିଲା ପରେ ଯାହାକୁ ଦେଲି ସିଏ ଜାଳିଲା ହଉଛି ଦିମାସ। ମାନେ ସେ ଗ୍ୟାସ ମୋର କିଛି ବି ହେଇନଥିଲା ଗୋଟେ ଲିଟର ବି ଯାଇନଥିଲା। ଗୋଟେ କେଜି ଗ୍ୟାସ ରେ ମୁଁ ହଁ ମୁଁ ପ୍ରାୟ ଦେଢ ବର୍ଷରେ ଗୋଟେ କେଜି ଗ୍ୟାସ ମୋର ଯାଇ ନ ଥିଲା।
ମାନେ ତମେ ରୋଷେଇ କରନିି ବୋଧେ?
ଜମା କିଛି କରେନି ଯେତିକି କେତେବେଳେ ଇଚ୍ଛା ହେଲା ଅ ଥରେ ଖଣ୍ଡେ ବୋଧେ ଚିକେନ କରି ଥିଲି, ଆଉ ମୁଁ ସିମେଇଟା କରିପାରେ। ସିମେଇ ଆଉ ପରଟା ଫରଟା ନ ହେଲେ ପୁରୀ ଫୁରୀ ସେଇଟା କରିପାରୁଚି।
ହଁ ହଁ ବାହାରେ ଖାଅ ଯାଇଁକି ଆଉ ନା କଣ?
ନା ବାହାରେ ଖାଇ ବାହାରେ ଖାଇକି ଏମିତି ଦେହ ଖରାପ ହେଲା ଯେ ଏବେ ଆଉ ମୁଁ ବାହାରେ ଖାଦ୍ୟ ଖାଉନି। ତାପରେ ଖାଲି ବ୍ୟ ମୋର ଏମିତି ଗ୍ୟାସ ହେଲା ଯେ ବିଶ୍ଵାସ କରିବେନି ଭାଇ ମୁଁ ପୁରା ଦିନେ ଛାଡିକି ଦିନେ ମୁଣ୍ଡ ବୁଲେଇବ ଯେ ମୁଁ ବେଡରେ ପଡିବି ପୁରା ଚବିଶି ଘଣ୍ଟା ନହେଲେ ଅଠର ଘ ଆଉ ଦଶ ଘଣ୍ଟା ଏମିତି ମୁଁ ବେଡରେ ହିଁ ପଡିକି ରହିଥାଏ। ବିଛଣା ମୁଁ
ହ ସବୁ ଜିନ ସବୁବେଳେ ତେଲ ଜିନିଷ ଖାଇବା ଭଲ ନୁହେଁ ନା ବା ପାଟିକୁ ସ ନା ସୁଆଦ ଲାଗିବ କିନ୍ତୁ ସେଇଟା ଦେହ ପାଇଁ କ୍ଷତିକାରକ
ସେଇ କିନ୍ତୁ ମୁଁ ସେଇଟା ଜାଣି ପାରୁନଥିଲି ଖାଉଥିଲି ମତେ ସେଇ ଜିନିଷ ଟା ଭାରି ଭଲ ଲାଗୁଥିଲା ବାହ ରେ ମୁଁ ଟିକେ ଆମିଷ ପ୍ରେମୀ ବୋଲି ଟିକେ କକୋଡା ଟିକେ ହଉ ଚିଲି ଚିକେନ ହଉ କି ସେଟା ବେଶୀ ଭଲ ଲାଗିବ ଚିକେନ ଲଲିପପ ଆଉ ବିରିୟାନୀ ତ ଏତେ ଖାଉଥିଲ ଯେ ମତେ ବିରିୟାନୀ ନା ଶୁିଲା ବେଳକୁ ବାନ୍ଧ ଲ
ଆଉ ବାହାରେ ଯେତେବେଳେ ଥିଲେ କୁଆଡେ ବୁଲାବୁଲି କରିବାକୁ ଯାଆନ୍ତି ନା ନାଇଁ
ମ କୋଉଠି କହିଲେ ମହାରାଷ୍ଟ୍ରରେ
ହଁ
ମହାରାଷ୍ଟ୍ରରେ ମୁଁ ରହୁଥିଲି ମହାରାଷ୍ଟ୍ରରେ ଯେତେବେଳେ ମୁଁ ରହୁଥିଲି ମୁଁ ସେତେବେଳେ ଆମେ ସେଠି ଯାହା ବୁଲୁଥିଲୁ ମାଣ୍ଡ ଦେବି ଦେବୀ ସବୁ ଦେବା ଦେେବୀଙ୍କ ପାଖରେ ବୁଲୁଥିଲୁ
ଆଚ୍ଛା ଆଚ୍ଛା
ସେତେବେଳେ ଜୀବନ ଗୋଟେ ଅଲଗା ଥିଲା ଏବେ ଗୋେ ଜୀବନ ଶୈଳୀ ଗୋଟେ
ହଁ ଆଉ କିଛି ଦିନ ପରେ ବାହା ସାକ ଘର
ନାଇଁ ନାଇଁ ସେଇଟା ହଉଛି ମୁଁ କରିବିନି ବୋଲି ମାନେ ଇଏ କରି ସେ ସବୁ ଗୋେ ଆଉ ସେ ସବୁ ଅସୁବିଧା ପଢିବା ପାଇଁ ମୁଁ ଚାହୁନି ଯୋଉମାନେ ବାହା ହେଇଛନ୍ତି ସେମାନଙ୍କର କଥା ଶୁଣକି ମୁଁ କାଉ ସେ ମୁଁ
ନା ନା ସେଇଟା ନୁହଁ ସେଇଟା କଣ ସମସ୍ତଙ୍କ ଲାଇଫ ରେ ସେମିତି ବି ହୁଏନି ବୁଝିପାରୁଛ ନା
ନାଇଁ ଆଜିକାଲି ତ ଆମେ ଦେଖୁନାହାନ୍ତି ଯେ ବାହା ହଉଛନ୍ତି ମାରୁଛନ୍ତି ଯେ ବାହା ନ ହଉଛନ୍ତି ମାରୁଛନ୍ତି ଭଲ ପାଉଛନ୍ତି ଛନ୍ତି ଯ ମରଛନ୍ତି ଯେ ଲାଭ ମ୍ୟାରେଜ କରଛି ମରଛି ଯଜ ମଜ କର
ବଛି
କୁହନ୍ତୁନି କୁହନ୍ତୁି ଆଜିିକାଲିା ଉପରେ ବିଶ୍ୱାସ ନାହିଁ କେ ପୁଅ ମାରଦେଲାଣି ଝଅକୁ କେତେବେଳେ ଝିଅ ମାରଦେଲାଣି ପୁଅ ଖାଲି ତ ମରାମରି ହଉଛନ୍ତି ଆଉ କାଲିଗରା ଭୁବନେଶ୍ଵରରେ ଗୋଟେ ପିଲାକୁ ମାରି ଦେଇେଇଛନ୍ତି ଗୋଟେ ଛାତ୍ରକୁ ମାରି ଦେଇେଇଛନ୍ତି
ହୁଁ ହ କେବେ ଯ
କାଲିକାର ନିୁଜ ନା କଣ ମୁଁ ଆଜି ସକାଳେ ଦେଖୁଥିଲି ମାନେ କଣ ପାଉଛନ୍ତି ମଣିଷଡାଙ୍କୁ କୁକୁଡା ମାଲା ଛେଳି ମାଲାଉଣିଆ ମାର
କହର ଆଗ ରୋଷରେ କଣ ଝଗଣା ହେଇଥିବ ଆଉ
କଣ ଜୀବନ ଆ ଆଜିକା ତ ଜୀବନ କାଲି କି ନାଇ କି ରାଗଲସା କରୁଛନ୍ତି କଣ ପାଇଁ କି ଏଇୟା
ସବୁ ମାନେ ପଇସା ନେଇକି ସବୁ କିଛି ହେଇଗଲା ପଇସା
ଏ ଦିନେ ଏଇ ପଇସା ସମସ୍ତଙ୍କୁ ନେଇକି ମାରିବ କେବଳ ପଇସା ଥିବ ମଣିଷ ନଥିବେ ଦେଖୁନାହାନ୍ତି ଆପଣଙ୍କୁ ପଇସା ପାଇଁ ମୁଁ ମାରିଦେବି ମତେ ମତେ ପଇସା ପାଇଁ ଆଉ ଜଣ ମାରିିବ ତାକୁ ଆଉ କିଏ ମାରିବ ଲଷ୍ଟକୁ ସେେଟେ ପଇସା ହିଁ ରହିବ ଆମେ କେହି ହି ନଥିବା
ହଁ ହଁ ସେମିତି ଆସିଥିଲେ ସେମିତି ହିଁ ଯିବା ଆମେ ବୁଝିପଥା ନା ଦେଖ ଆମେ ଟଙ୍କା ଟା ନେଇକି ଆସିନି କି ଟଙ୍କା ଟା ନେଇକି ଯିବାନି
ହ
ନାଇ କିନ୍ତୁ ଭଲ ପାଇବା ଯୋଉ ଥିବ ସେ ହଁ ଯୋଉ ଭଲ ପାଇବା ଥିବ ସମସ୍ତଙ୍କ ପାଖରେ ହସ୍ ଓ ଖୁସିରେ ବଞ୍ଚୁଥିଲେ ସମସ୍ତଙ୍କୁ ହସୋଉଥିଲେ।
ସେସବୁ ଦିନଷ ସ ହଁ ସେଇଟାକୁ ମନେ ପକେଇବେ ପଇସା କେତେ ସେ ମନେ ପକେଇବେ କି?
ହଁ।
ପଇସା ରଖିଥିବୁ କହାକୁ ଭଲ ପାଉନଥିବୁ ଲାଭ କଣ।
ହୋଉ ଅ ହୋଉ ଭଲ ଲାଗିଲା ତମ ସହିତ କଥା ହେଇକି ରଖୁଚି ଆଉ।
ମତେ ବୋହୁତ ଭଲ ଲାଗିଲା ନିହାତି ଆଉଥରେ ବି ବାର୍ତ୍ତାଳାପ କରିବା। ରହିଲି ଭାଇ ଜୟ ଶ୍ରୀ ଜଗନ୍ନାଥ।